ହାଲୋ।
ହଁ କଣ କରୁଛନ୍ତି।
ଏଇ ବସିଥିଲି। ଆପଣ କଁ କରୁଥିଲେ।
ଏଇ ବ ମୁଁ ଏଇ ଖାଇକି ଶୋଇବି ଆସିଲି ଆଉ।
ମୁଁ କଣ କରୁଥିଲି। ଗଣେଶେ ପୂଜା ଗଣେଶ ପୂଜା ପାଇଁ ଫୋନ କରୁଥିଲି।
ହଁ କୁହନ୍ତୁ।
ମୁଁ କହିଲି କି ଆପଣଙ୍କ ଗଣେଶ ପୂଜା କେମିତି କଣ ହୁଏ।
ଆମର ଗଣେଶେ ପୂଜା ମୁଁ ତ ଆଜି ପର୍ଯ୍ୟନ୍ତ ସ୍କୁଲରେ। କଲେଜ ରେ ଗଣେଶେ ପୂଜା କରିକି ଆସିଚି ଆମର ଏମିତି। ହୁଁ ଯେମିତି ପୂଜା ପନ୍ଦର ଦିନି କି ଦଶ ଦିନ କୋଡିଏ ଦିନ ଏମିତି ଆଗରୁ। ଉଁ ମିଟିଙ୍ଗି ଗୋଟେ ଡକା ହବ। ସ୍କୁଲ ରେ ମିଟିଙ୍ଗି ଡକାହେଲେ ସେଠି କହିବେ କେତେ କଣ ସ ସମସ୍ତେ ପଇସା ଦେଇ ପାରିବେ କଣ ନାଇଁ। ସବୁ ବୁଝାବୁଝି କରିକି ଫିକ୍ସ ଗୋଟେ କେତେ ଟଙ୍କା ସ କୋଉ କ୍ଲାସ ର କେତେ ଟଙ୍କା କଣ ଇଏ ବୁଝାବୁଝି କରିକି କହିବେ ସମସ୍ତଙ୍କୁ। ତାପରେ ଯିଏ ଯାହାର ଦାୟିତ୍ଵ ଯାହା। ସିଏ ଯୋଉଟା ନବ ସିଏ ତାର ଦାୟିତ୍ବ ନବ ସେ ସେଇଠି କହିବେ ମିଟିଙ୍ଗି ରେ। ତାପରେ ତ ଏମତି କ୍ଲାସ ରେ ତ ଚାନ୍ଦା ସମସ୍। ସମସ୍ତ ଙ୍କ ପାଖରୁ ଆଦାୟ କରିକି ଉଁ ଯେମତି ଆମର। ମାନେ ଜିନିଷ ପତ୍ର ଆଣିବା ଗେଟେ ରେ ସବୁ ସଜେଇବା। ଆଉ ଏମିତି ନର୍ମାଲି ଯୋଉ। ଠାକୁର ପାଇଁ ଭୋଗ ଫୋଗ ସବୁ ଯୋଉ ନନା। ଫନା ସବୁ ଏମିତିଆ। ଆଜ୍ଞା।
ଠାକୁରଙ୍କର ମୁୂର୍ତ୍ତି ଆଣିବାକୁ ଯାଇନ।
ହଁ ମୂ ମୂର୍ତ୍ତି ମାନେ ଆମର ମୁଁ ଯଦି ଏ ପର୍ଯ୍ୟନ୍ତ ଯୋଉ ବି ସ୍କୁଲ ରେ ପିଢି କି ଆସି କି କଲେଜ ଜାଏ ମାନେ ଠାକୁର ମୂ ଯୋଉଠି ସବୁ ଜାଗାରେ ମୁଁ ଦେଖିଛି ଠାକୁରଙ୍କ ମୂର୍ତ୍ତି ହେଇ ପୂଜା ହେଇଛି। ଆଉ ଏଇ ଯୋଉ କରୋନା ରେ ଥରେ ଉଁ ଆଉ କରୋନା ରେ ଥରେ ଖାଲି ଯାହା ହେଇପାରିନଥିଲା ବୋଲି ମାନେ ଘଟରେ ଘଟ ହୁଁ ଘଟ ବସେଇକି ପୂଜା କରିଦେଇଥିଲ ଆଉ। ହେଲେ ଆଉ ମୁଁ ଯାହା ଯେତିକି ଦେଖିଛି ସବୁ ସେମିତି ହୁଁ। ଯାହା ଠିକ୍ ରେ ହୁଏ ଯେମିତି ମୂର୍ତ୍ତି ବଡ ମୂର୍ତ୍ତି କରିକି ପୂଜା ହୁଏ ଆମେ ପୁଷ୍ପଂଜଳି ଦଉ ସେଠି ଭୋଗ ଫୋଗ ସବୁ ଖାଇକି ଆସୁ ଆଉ
ଓହୋ ଆଉ ତମ ଗାଁ ରେ କେମିତି ହୁଏନା ହୁଏନି?
କେବେ ମୁଁ ଦେଖିନି ମାନେ ଏମିତି ଯାହା ଘରେ ହୁଏ ଘରେ ସମସ୍ତେ ଡାକନ୍ତି? ଏମତି ଗାଁ ରେ ଯୋଉ ଅଲଗା ହବେ ସମସ୍ତଙ୍କ ଘରୁ ଚାନ୍ଦା ଆଣିକି ଏମିତି କେବେ ହୁଏନି। ଚା
ଓହୋ ଆମେ ତ ଭାବିଥିଲୁ ଫାଷ୍ଟ ଟାଇମ୍ ଗଣେଶ ପୂଜା ସବୁ କରିବୁ ତ ଆମ ଗାଁ ରେ।
ଓହୋ।
କେମିତି କଣ ସଜେଇଲେ ଟିକେ ଭଲ ହବ।
ମୁଁ ଏଇ ଯୋଉ ଏବେ ଯୋଉ ବାହରିନି ନୂଆ ଡିଜାଇନ୍ ର ସବୁ କାଗଜ କଣ ପତ୍ରରେ ଏମିତି କାଗଜ ମାନେ ପ ତ୍ର ଭଳିଆ କାଗଜରେ ସବୁ ସଜେଇବା ପାଇଁ ଫୁଲ ଗୁଡା ମିଳୁଛି। ଫୁଲ ଗୁଡା ମିଳୁଥିବ ଏବେ ନୂଆ।
ହୁଁ।
ସେଇଗୁଡା ଆଣିକି ତାର ମାନେ ଡିଜାଇନ୍ ଡିଜାଇନ୍ କରିକି କଟେଇକି ସଜେଇଲେ ଭଲ ଲାଗିବ ତ।
ହୁଁ ମୁଁ ସେଇଆ ଭାବୁଥିଲି ଏଇ ଟିକେ ଟେଣ୍ଟ ମାରି ଦେଇକିନା ଏବେ ଯୋଉ ନୂଆ ଡିଜାଇନ୍ ଆସୁଛି କାଟିବା ପାଇଁ। ତ ସେଇଆ କଲେ ହବ। ଠାକୁର ଭାବୁଛୁ ତିଆରି କଲେ ଭଲ ହବ।
ଠାକୁର ତିଆରି କଲେ ବି ହବ କିନ୍ତୁ ଆମର ଗଣେଶ ଠାକୁର ଟା ବେସିକାଲି ହ୍ୱଇଟ୍ କଲର ର ତାର ଡ୍ରେସ୍ ଯୋଉ ମାନେ ଏମିତି ଯୋଉ ଧୋତି ଫୋତି ବନାନ୍ତି। କଲର ଟା
ହଁ ହାଇଟ୍ ଯୋଉ ଜିଙ୍କ ବାଲା ଆସୁଛି ଗ୍ଲେଜ୍ କରୁଛି।
ବାସ୍ ହଁ ୟେଲୋ କଣ ମାନେ ଠାକୁରଙ୍କ ଦେହଟା କି ଗୋଟେ କଲର କଲେ ଉଁ ସେ କଲର କୁ ମାନେ ଯଦି ୟେଲୋ କଲର କରୁଛି ତାହେଲେ ଅଲଗା କଣ ଚଳିବ ଏମିତି ଯୋଉ ମଣିଷ କଲର ଏମିତି ସ୍କିନ୍ କଲର କରନ୍ତି ଠାକୁର ଟାକୁ ହଁ ସ୍କିନ୍ କଲର୍ କରନ୍ତି। ସେଥିରେ ହ୍ୱଇଟ୍ କଲର୍ ଦେଲେ ବେଶୀ ବ ଭଲ ଲାଗେ ମୁଁ ଏଇଟା ଦେଖିି
ହଁ।
ହଁ ବା।
ଏଇଆ କଲେ ଠିକ୍ ହବ ମୁଁ ଭାବୁଛି
ଏମିତି ସେ ଯୋଉ ବେଶୀ ଫୁଲରୁ ସଜେଇବା ଅପେକ୍ଷା ଏମିତି ଯୋଉ ନର୍ମାଲ ଶାଢୀ ରୁହେ ଶାଢୀ ରେ କୁଞ୍ଚ କୁଞ୍ଚ ପକେଇକି ଶାଢୀ କୁଞ୍ଚ ରେ ସେ ଠାକୁରଙ୍କ ଚାରିପଟେ ସଜେଇଲେ ଆହୁରି ବି
ଆଗରୁ ଯେମିତି ଖୁଦୁରୁକୁଣୀ ରେ ସଜାନ୍ତି ତ?
ହଁ ହଁ ହଁ ହଁ ସେଏନ୍ତିଆ ମତେ ଯେତିକି ଭଲ ଲାଗେ ମାନେ ପେପର ରେ ପକେଇକି ସଜେଇବା ଅପେକ୍ଷା ମାନେ ସେ ପେପର ଡିଜାଇନ ରେ ଏମିତି ଙ୍କୁ କୁଞ୍ଚ କୁଞ୍ଚ ଶାଢୀ କରିକି ପକେଇଲେ ମାନେ ସେମିତି ମେଜ୍ ମେଜ୍ ଶାଢୀଥିବ ଏ ଦିପଟ ଗୋଟେ ଯେମିତି ଯେମିତି ଗୋଟେ ସମ ଦେଖେ
ଆଗ କାଳିଆରେ ଯିପି ହେଲା ଶାଢୀ ମାନେ ରଖୁଥିଲେ ବୋଲି ଆଣିି ସଜେଇ ଦେଇଥିଲେ ଏବେ ତ ଦେଖୁଛ କେହି ରଖୁନାହାନ୍ତି। ସବୁ ସମ୍ବଲପୁରୀ ପାଟ ନା ସାଧା ପାଟ ସାଧାର ଆଉ ସିଏ ଦେବେ।
ଶାଢ଼ୀ। ଏମିତି ବି ନର୍ମାଲ ଶାଢୀ ଏମିତି ନେଟ ର ନର୍ମାଲ ଗୋଟେ କଲର ର ଶାଢୀ ଯୋଉ ହଉଥିବ। ମାନେ ଟିକେ ହାଲୁକା ଏମିତି ମିଳୁଥିବ ବି ଏବେ ସେମିତିରେ ବି ଖାଲି କୁଞ୍ଚ ପକେଇକି ଠାକୁରଙ୍କ ଚାରିପଟେ ସଜେଇଲି ଭଲ ଦେଖାଯାଏ ଭଲ ଦେଖାଯାଏ। ମୁଁ ଯେତିକି ଜାଣିଚି ମତେ ସେ ସବୁ ଟାଇପିରେ ପସନ୍ଦ ମୋ ଏବେ ଯୋଉ ଗେଟେ ରେ ଆମ ସ୍କୁଲୁ ରେ ଗଲାବେଳେ ଗେଟେ ରେ ସେ ଯୋ ଗେଟେ ଫେଟେ ରେ ଲଗେଇଲେ ସେ ପତକା ଡିଜାଇନି ପତକା କାଗଜ ପତକା ସବୁ ଭଲ ଲାଗେ। ଠାକୁର ପାଖରେ ଲଗେଇଲେ ସିଏ ନୂଆ କିଛି ୟୁନିକ୍ ଲାଗିବନି ସେମିତି ନୂଆ ନୂଆ ସେ ପୁରୁଣା ପୁରୁଣା ଲାଗୁଥିବ।
ଅ ହଁ।
କଣ?
ସେଇଆ କଲେ ଭଲ ଭାବୁଚି ଯେ ଠାକୁର
ହଁ ଦେଖନ୍ତୁ ସେଇଆ କଲେ ଭଲ ହବ କାହିଁକି ନା ମତେ ତ ମାନେ ଟିକେ ଡିଫ୍ରେସେ ଟାଇପିର ମୁଁ କହିଲି ନହେଲେ ଯଦି ବି ଆପଣ ଜାଣିଥିବେ ଏମିତି ହାତରେ କାଗଜକୁ ଫୁଲ ଭଳିଆ କରି ଜାଣିଥିବେ। ଉଁ ସେମିତି ବି କରିକି ଭଲସେ ଫୁଲ ଭଳିଆ କରିକି ଟଙ୍ଗେଇଲେ ଭଲ ଦେଖା ଆଉ ଠାକୁର ଟା ମୂର୍ତ୍ତି କରିକି ଦେଖା
ଡାଲମା, ଖଟା, ପାସ, ପାମ୍ପଡ ତ ବାସ ସରିଯାଏ।
ଏମିତି ତ ଏମିତିରେ ତ ଭୋଗରେ ଭାତ, ଡାଲମା ହିଁ ସମ ମାନେ ଏମିତି ଦେଖିବ ଭାତ, ଡାଲମା ଘରେ ବନେଇଥିବ ଖାଇବାକୁ ଇଚ୍ଛା ହବନି। କିନ୍ତୁ ଭୋଗରେ ବି ଯୋଉଠି ଦବ ଡାଲମା ଭାତ, ଡାଲମା ମାନେ ମାନେ ବାସ୍ନା ରେ ଆଉ ପେଟ ପୁରିଯିବ।
ସେୟା ଭାବୁଚୁ ଭଜନ ସନ୍ଧ୍ୟା ଟିକେ କରିବୁ ବୋଲି ଲୋକମାନେ ଆସିବେ ଯେମିତି ଫାଷ୍ଟ ଟାଇମି କରୁଚୁ ବୋଲି ଲୋକ କେମିତି ଜାଣିବେ?
ଆଛା ହଁ। ହୁଁ ଦେଖନ୍ତୁ କରନ୍ତୁ ଭଲ ହବ ଦେଖିବ। ଆଉ ଯଦି ଆପଣ କହୁଛନ୍ତି ସେ ଯୋଉ ଉଁ ସଜେଇବା ଟା ଦେଖନ୍ତୁ ଠାକୁର ଟାକୁ ସ୍କିନ୍ କଲର କଲେ ଆଉ ହ୍ଵାଇଟ୍ କଲର ର ସେ ଯୋଉ ଧୋତି ପିନ୍ଧେଇଲେ ଯୋଉ ଝିକ୍ ଝିକ୍ ଝିକ୍ ଝିକ୍ କଲର ଟିକେ ମାନେ ମେଚ କରେ ବଢିଆ ଦେଖାଯାଏ ମତେ ଯେତିକି ଆମକୁ ସ୍କୁଲୁ ରେ ଥରେ ହେଇଥିଲା ତ। ମୋର ସେଇ ବର୍ଷ ପୂଜା ଟା ଭାରି ପସନ୍ଦ ହେଇଥିଲା, ସେଥିପାଇଁ ମୋର ମନେ ରହିଯାଇଛି।
ଓହୋ ହଁ ଆଜିକାଲି ତ ସବୁ କରୁ ମାନେସେମିତିଆ କଲର ଆଜି କାଲି ଦେଖୁନ ନଡିଆ ସେ ଗଣେଶ ଠାକୁର କରି ଦଉଛନ୍ତି।
ହଁ ଦିଆ ଆମର ତ ଏପ ଆମର ତ ଆମର ତ ଏପଟେ ଯୋଉ ବାଦାମ ଖୋଳ
ବାଦାମ ଖୋଳ ହଁ ଚୋପା
ବାଦାମ ଖୋଳ, ଡିଆସିଲି କାଠି ଆଉ ଏଇ ଯୋଉ ତା ନାଁ ଟା କଣ କହିବେ? ଏ ଯୋଉ ଏମିତି ଆମର ପଟି ବିଛେଇକି ଶୁଅନ୍ତି।
ହଁ ହଁ।
ସେ ପଟିରେ ଯୋଉ କାଠି।
ପତୁକା କାଠିବା।
ସେ କାଠିରେ ବି ପଢୁନାହାନ୍ତି ଆମର ଏପଟେ କିନ୍ତୁ। ମାନେ ବିଶ୍ଵକର୍ମା ପୂଜା ଯେମିତି ହୁଏ ମାନେ ଯୋଉଟା ହୁଏ ଜାଣିଛନ୍ତି ନା ବିଶ୍ଵକର୍ମା ପୂଜା।
ହଁ ବିସ୍ୱକର୍ମା ପୂଜା ହଁ।
ହଁ। ସେ ବିଶ୍ଵକର୍ମା ପୂଜା ଆମର ଏଠି ମାନେ ହୁଏ ମାନେ ଅଲଗା ପ୍ରକାର ହୁଏ କହିଲେ କେହି ବିଶ୍ଵାସ କରିବେ କି ନାଇଁ ମାନେ ଠାକୁର ତ ମାନେ ମୋର ସେ କାରିଗର ଯୋଉମାନେ ଠାକୁର ଗଢନ୍ତି ମୁଁ ତାକୁ ଧନ୍ୟବାଦ ଦବାକୁ ଚାହୁଁଛି ସତ କଥା। ଏ ଠାକୁର ଜଣା ପଡିବନି ତ ମୁଁ କଉଥିରେ ତିଆରି ହେଇଛି ସେଇଟା ମାନେ ଏଇ ଯୋଉ ପତ୍ର ଖଲି ପତ୍ର ଦିଅନ୍ତି ଜାଣିଛନ୍ତି? ଖଲି ପତ୍ର ଖାଇବା ପାଇଁ ହଁ। ସେ ଖଲି ପତ୍ରରେ ବି ଠାକୁର ବନେଇକି ଯାଇଏ ମାନେ ଗୋଟେ ବର୍ଷ ହେଇଥିଲା।
ତାରେ ସୋଲ ପଇସା ସବୁଥିରେ ହଉଛନ୍ତି।
ସୋଲୋରେ ଆମର ଏଇଠି ସୋଲୋରେ ବେଶୀ ମାନେ ସୋଲୋର ଯେଉଁଟା ହେଇଥିଲା ସେଇଟା। ମାନେ କହୁଛି ପୁରା ନିୁଜ ବାଲା ପାଖରୁ ସବୁ ବାଲା। ମାନେ ଆସିକି ଆମର ଏଠି ଫଟୋ ଭିଡିଓ ସବୁ ଇଏ କ୍ୟାପଚର କରୁଥିଲେ ମ। ଏତେ ଭଲ ହେଇଥିଲା ଗୋଟେ ବର୍ଷ ଆମର ଧାମରା।
ଓହୋ।
ଜାଣିଛନ୍ତି।
ହୁଁ ନାଇଁ କଉ ସାହିତ ତଥା ବିି ଯି ମାନେ ଜିଷ୍ଟି
ଭଦ୍ରକ ଡିଷ୍ଟ୍ରିକ୍ଟା ଜାଣିଞ୍ଚନ୍ତି ନା।
ଓହଁ ହଁ।
ଭଦ୍ରକ ଡିଷ୍ଟ୍ରିକ୍ଟ ରୁ ଏ ହଁ ହଁ ଧାମରା। ଆମ ଘର ଧାମରା ଆମ୍ କାଳୀ ପୂଜା ଏଇଠି ନୁହଁ ମାନେ ଆମ ଗାଁ ରୁ ବହୁତ ଦୂରକୁ କୋଡ଼ିଏତିରିଶ କିିଲୋମିଟର। ମିନିମମ୍ ପଚାଶ କିଲୋମିଟର ଦୂର କୁ ଗୋଟେ ଜାଗାଟା ଅଛି ସେଠି ବଡ ମାନେ ଧୁମଧାମ ରେ ହୁଏ କାଳି ପୂଜା। ଆଉ ତୋ କାଳୀପୂଜା ମାନେ ଭଦ୍ରକ ଆଉ।
ହୁଁ ବଜାର।
ଭଦ୍ରକ ରେ ହୁଏ କାଳୀ ପୂଜା ଭଲ ହୁଏ ଫେମସ ବା।
ହଁ ହଁ।
ଭଦ୍ରକ କାଳୀ ପୂଜା ଫେମସ। ଆମରଟା ଏଇଠି ମକର ସଂକ୍ରାନ୍ତି ମାଁ ଧାମରାଇ ମା' ଙ୍କର। ଏତେ ଭଲ ମେଳା ହୁଏ ଗୁଟେ, ମାନେ ପଡିଆ ବୁଲ୍ ତମେ ଯେତେ ଦିନ ବି ପନ୍ଦର ଦିନ ଟା ହଁ, ଅଛନ୍ତି। ଆମର ମାନେ ତମେ ଅଛନ୍ତି। ସେଇଟି ଆମର ମକର ସଂକ୍ରାନ୍ତିରେ ମେଳା ଆରମ୍ଭ ହୁଏ। ତମେ ପନ୍ଦର ଦିନ ମେଳା ପଡଥିବ। ପନ୍ଦର ଦିନ ବୁଲ୍ ଲେବି ତମେ ସବୁ ଦୋକାନ ବୁଲି ପାରିବ କି, ଡାଉଟ୍ ରେ। ମାନେ ଏତେ ଦୋକାନ ପଡ଼େ, ଏତେ ଦୋକାନ!
ଓ ମୁଁ ଏଥିପାଇଁ ଫୋନ୍ କରିଥିଲି, ମୁଁ ଯାଉଚି ଟିଏ ଇଜି ଅଛି ମାନେ ଖାଉଛି, ଖାଇବା ପରେ ଫୋନ୍ କରୁଛି।
ଅକେ ଓକେ। ଓକେ ଥ୍ୟାଙ୍କ୍ ୟୁ।